ହ ହ୍ୟାଲୋ
ହ୍ୟାଲୋ
ଆଜ୍ଞା ମ୍ୟାମ୍ ନମସ୍କାର ହ୍ୟାଲୋ
ହ୍ୟାଲୋ
ଆଜ୍ଞା ମ୍ୟାାମ ନମସ୍କାର।
ନମସ୍କାର ମ୍ୟାଡ଼ମ୍।
ନାଇଁ ବସିଥିଲି ଆଉ, ଆଜ୍ଞା।
ରୋଷେଇ ବାସ ସରିଲାଣି ଆଜ୍ଞା।
ଆଜ୍ଞା ସରିଗଲି।
ହୁଁ କଣ ଖାଇଚନ୍ତି?
ମୁଁ ପଖାଳ ଖାଇଥିଲି ଆଉ।
ହଁ ଆପଣ ପଖାଳ ଖାଆନ୍ତି?
ଆଜ୍ଞା।
ପଖାଳ ସହିତ ଆଉ କଣ ଖାଇଥିଲେ?
ଆଉ ପାଗ କରିକି ଖାଇଥିଲୁ ଆଉ ଆମର ଆଳୁ, ବାଇଗଣ, ଟମାଟ ପିଆଜ ମିକ୍ସଚର ସବୁ ପକେଇକି ଆଉ।
ଆଚ୍ଛା।
ଆଜ୍ଞା।
ଆପଣ ରୋଷେଇ ଖରା ହେବା ପାଇଁ
ରୋଷେଇ ହେଇଛି ଆମର ଭାତ, ଡାଲମା ଆଉ ଶାଗ, ଭଜା, ହେଇଛି ଆଉ।
ହ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମର ଅଛନ୍ତି ବାବା, ମାମା ମୁଁ ଆଉ ଦିଅର ଅଛନ୍ତି ଆଉ ସ୍ଵାମୀ ବାହାରେ ରହୁଛନ୍ତି ଆଉ।
ଆଛା। ହୁଁ। ଆଉ ଆପଣଙ୍କୁ କଣ ସବୁଠାରୁ ଭଲ ଲାଗେ ରୋଷେଇ ବାସ କରିବା ପାଇଁ କୋଉ ଓ ମାନେ ରୋଷେଇ ଟା ବେଶୀ ଭଲ ଲାଗେ।
ରୋଷେଇ ତ ମତେ ସାଧା ଉପରେ ସବୁ କିିଛି କରିବାକୁ ଭଲ ଲାଗେ ଏ ଆମିସ ଏତେ ଭଲ ଲାଗେନି।
ଆଚ୍ଛା ଆପଣ ଆମିଷ ଖାଆନ୍ତିନି।
ନାଇଁ।
ହଁ ହଁ ସାଧାରେ ଆପଣ କଣ ଭଲ ବନାନ୍ତି?
ଭଲ ତ ପ୍ରାୟ ସବୁ କରିଦେବି ପୋଟଳକୁରମା କି ପୋଟଳ ରସ ହରିକା ଟିକେ ଭଲ କରିଦିଏ ଆଉ ଆଉ ପନିର ମିକ୍ସ ପନିର ହରିକା ଭଲ କରେ। ଆଉ ଆମର ମସରୁମ ବି ଯୋଉ କରିପାରେ।
ଆଜ୍ଞା ପିଠା କଣ କଣ ଖିଛନ୍ତି ନା
ପିଠା ତ ସେମିତି କିଛି ଶିଖିନି ତ ଆମର ଯୋଉ ସୁଜିରେ ଯୋଉ ତିଆରି ହୋଇଥାଏ ସୁଜି ମଣ୍ଡା ଆଜ୍ଞା ସୁଜି କାକେରା ଆଉ ସୁଜି ଯୋଉ ମଣ୍ଡା ଗୋଲ ଗୋଲ ଯୋଉ ହେଉଥାଏ ସେଇଟା ଆସିଛି ଆଉ ଏତେ ବେଶୀ କିଛି ଶିଖିନି ପିଠା ବିଷୟରେ ଆଉ ଆମର ଯୋଉ ପୋଡ ପିଠା ସେଇଟା ବି ତିଆରି ପାରିବି।
ମେନ୍ ପିଠା ତ ଆପଣ ଶିଖିଛନ୍ତି ପୋଡପିଠା ଆଉ ପୋଡପିଠା ଟିକେ କଷ୍ ଷ୍ଟ ଥାଏ କରିବା ପାଇଁ ଆପଣ ତ ସେଟା ତାହେଲେ ଆପଣ ଯିବ
ସେମତି ତ ମୁଁ ଆଗରୁ କରିନି ତ ମୋର ଏବେ ବାହାଘର ହେଇଛି। ଏ ଟିକେ ଟିକେ ଏବେ କରିଦଉଛି ଆଉ।
ଆଛା।
ଆଜ୍ଞା
ଆଉ ଆପଣ ଆଜ୍ଞା
ମୁଁ କହିଲି ଆପଣ କଣ କରୁଛନ୍ତି?
ଏ ମୁଁ ବସିଥିଲି ଆଉ ବସିକି ମୋ ଭଉଣୀ ସହ ତା ସହିତ କଥା ହଉଥିଲି ତାପରେ ଏବେ କଥା ହଉଛି ଆପଣଙ୍କ ସହିତ ଆଉ
ଆଜ୍ଞା
ଆ ଆପଣଙ୍କୁ ସେ ଯୋଉ ଏଣ୍ଡିରି ମିଠା କରି ଆସିଛି
ନାଇଁ ସେଟା କରିନି ମୁଁ
ହୁଁ ଆପଣଙ୍କର ଦିପ ଆ
ସେଇଟା ଯୋଉ ଆମର ଏଥିରୁ ହୁଏଥାଏ ନା ଯୋଉ ଆମର ପ
ଆଜ୍ଞା ଆଜ୍ଞା ପୌରାଷ୍ଟମୀରେ ହତ ହଳଦୀ ପତ୍ରରେ ହୁଏ
ଆଜ୍ଞା ଆଜ୍ଞା
ହୁଁ ଆଉ ଦେହ ଭଲ ଅଛି ଆପଣଙ୍କର
ହଁ ଭଲ ଅଛି
ଘରେ ସମସ୍ତଙ୍କ ଦେହ ଭଲ ଅଛି
ଆଜ୍ଞା ଭଲ ଅଛି ସମସ୍ତଙ୍କର ହଁ ଖାଇସଛନ୍ତି ଏଠି
ଆଜ୍ଞା ମୁଁ ଖାଇସାରିଲାଣି ଆଉ ସକାଳେ ଖାଇଥିଲି ଖରାବେଳ ଖାଇବା କିଛି ନିଁ ଖାଇବି ଆଉ
ଆଛା ଆଉ ଆପଣଙ୍କ ପରିବାରରେ ସବୁ କିଏ କିଏ ଅଛି
ଆପଣ ଖାଇସାରିଲେଣି
ହଁ ଖାଇଛି
ଆର ବାପା ମା ମୁଁ ଆଜ୍ଞା ବାପା ମା ମୁଁ ଅ ବଡଆପା ବଡ ବୋଉ ୋ ଭାଇ ଆଉ ମୋ ପି ସିଙ୍କର ଗୋଟେ ପୁଅ ଜେଜେମା ଏତିକି ଜଣ ଅଛନ୍ତି ଆଉ
ଆଉ ସମସ୍ତଙ୍କ ଦେହ ହରିଆ ଭଲ ଅଛଠ
ଆଜ୍ଞା ଆଜ୍ଞା ସମସ୍ତ ମତେ ଭଲ ଅଛି
ଆଉ ଆପଣଙ୍କ ଆଡେ ସବୁ କଣ ପର୍ବପର୍ବାଣି ବେଶୀ ପାଳନ କରାଯାଏ
ହଁ ଆମର ଆମର ଏପଟେ ରଥଯାତ୍ରା ବି ହୁଏ ରଜ ପର୍ବା ଟା ଏତେ ବା ଭଲସେ କରନ୍ତିନି କିନ୍ତୁ ରଥଯାତ୍ରା କରନ୍ତି ତାପରେ ଆମର ଆ ଜନ୍ମାଷ୍ଟମୀ ବି ଭଲ ଉତ୍ ପାଳନ ହୁଏ ସରସ୍ଵତୀ ପୂଜା ଗଣେଶ ପୂଜା ବି ଭଂସ କରନ୍ତି ଆଉ ଆମର ଆମ ଗାଁ ରେ ଅଷ୍ଟ୍ର ଭରି ଭଲସ ହୁଏ ପୁରା ବଡ ଆଗରେ ରଷ୍ଟ ପରି ହବ ଯାତ୍ରା ଆମ ଗାଁରେ ହୁଏ ହିଙ୍ଗୁଳା ଯାତ୍ରା ବେଳେ ଆମର ଯା ହୁଏ ଆଉ ଗୋଟେ ମହା ଶାନ୍ତି ଯଜ୍ଞ ହୁଏ ବିଶ୍ଵ ଶାନ୍ତି ଯଜଞ ଅ ସେଟା ସବୁ ହୁଏ ସେ ଯୋଉ ଚୈତ୍ର ମାସ ଫଗୁଣ ଚୈତ୍ର ପରେ ପରେ ହଁ ସେତିକି ଭଳେ ହୁଏ ଆଉ ଆମର କାର୍ତ୍ତିକ ପୂର୍ଣ୍ଣିମା ଭଲସେ ପାଳନ କରନ୍ତି ଏମିତି ସବୁ ଏମିତି ସବୁ ଯାତ୍ରା ହୁଏ ଆଉ ଆପଣଙ୍କ ଗାଁରେ ଯାତ୍ରା ହୁଏ
ହଁ ଯାତ୍ରା ହୋଇଥାଏ
ହୁଁ ବାଲିଯାତ୍ରାରେ ଯାଇଛନ୍ତି କେବେ
ନାଇଁ ମୁଁ ଯାଇନି ବାଲିଯାତ୍ରା କେତେବେଳେ ଏଇ ଯୋଉ ଆମର ପଡିଥାଏ ରଜ ହରିକଉ ଯୋଉ ଯାତ୍ରା ହରିବା ପଡେ ଥାଏ ସେଠି ଯାଇଛି
ଆଚ୍ଛା ଆପଣଙ୍କ ଯା ଏରିଆରେ କଣ ସବୁ ଯାତ୍ରା ଯେମିତି କି ବାଲିଯାତ୍ରା ଆମର ଏପଟେ କୁଞ୍ଜ ଆ ମୁଁ କହିଲି ଯେମିତି କଟକରେ ବାଲିଯାତ୍ରା ଆପ ଆମ ଆମର ଏ ଗୋଟେ ଲକ୍ଷ୍ମୀ ନାରାୟଣଙ୍କର ମେଳା ହୁଏ ଆପଣଙ୍କର ସେପଟ କଣ ହୁନ୍ତି
ଏପଟେ ତ ଆମର ସେମତି କିଛି ଯାତ୍ରା ପଡେନି ତ ଅ ଆମର ଏପଟେ ଯୋଉ ମେରୁକୁ ଆମର ହୋଇଥାଇ ଆମର ମହାଦେବଙ୍କର ଦଣ୍ଡ ଯାତ୍ରା ହାରି
ଆଜ୍ଞା ଆଜ୍ଞା ହଁ ହଁ ହଁ ବନ୍ଦଯାତା
ଆଜ୍ଞା ସେଇଟା ଆମର ବେଶୀ ବି ଆଜ୍ଞା
ମୁଁ କଇଲି ପଣା ସଂକ୍ରାନ୍ତି ଭଳିଳେ ହୁଏ ନା ଦଣ୍ଡଯାତ୍ରା ଟା
ଆଜ୍ଞା ଆଜ୍ଞା ପଣା ସଂକ୍ରାନ୍ତି ଆମର ଯୋଉ ମହାବିଶଵ ପଣା ସଂକ୍ରାନ୍ତି ଆମର ଉଁ ଯୋଉ ଆମର ଚୈତ୍ର ମାସରେ ହୋଇଥାଏ ଆଉ
ଆଜ୍ଞା ଯୋଉ ଝାମୁ ରେ ଚାଲନ୍ତି
ଆଜ୍ଞା ଝାମୁରେ ଚାଲିଥାନ୍ତି ଦଣ୍ଡ ଖେଳ ହୋଇଥାଏ ତ ଭଲ ସେ ପାଳନ କରାଯାଇଥାଏ ହୁଏ ସେଇଟା ଆମର ଏପଟେ ଆଉ ପଣାକୁ ଆମର ସେପଟେ ବି ଆଉ ଅଲଗା ଯାତ୍ରା ବି ହୋଇଥାଏ ଆମର ଯୋଉ କାଳୀଧନ ହଉ ରାମ ନାଟକ- ଆଉ ପିଲାମାନେ ସବୁ ଆଣିଥାନ୍ତି ଯୋଉ ଅପେରା ହାରିକା ହଉ ସବୁ ପ୍ରକାର ଯାତ୍ରା କରନ୍ତି ଆଣିକି ଆଉ ଆଜ୍ଞା
ପୂଜା ବଢିଆ ଆଉ ଆପଣ ଯାଆନ୍ତି ନା ଦେଖିବା ପାଇଁ କେତେ ରାତି ହୁଏ ଆପଣଙ୍କର ଯା
ଯାତ୍ରା ତ ଆମର ଯାହାହେଲେ ହେଲା ବଳେ ତିନି ରାତି ପଡେଇ ଆଉ ମତେ ସେମିତି ମେଲୋଡି ହରୀକା କିଛି ଦେଖିବାକୁ ଭଲ ଲାଗେନି ତ ଏଇଠା କୁରଙ୍କର ହେଲେ ଟିକେ ଦେଖିବି ଆଉ ମୁଁ ଯାଇନି ବେଶୀ ଯୋଉ ଆମର ମେଲୋଡି ହେରିଆ ଗାଁ ରେ ଯାତ୍ରା ହୁଏ ମତେ ଦେଖିବାକୁ ଭଲ ଲାଗେନ ମୁଁ ଯାଏନି।
ଓ ହ ଆଉ ଆପଣ କେତେ କଣ ପାଠ ପଢା ପଢି କରୁଛନ୍ତି?
ମୁଁ ଏବେ ଆଉ ପଢୁନି ତମାରୁ ଆଗରୁ ପଢ଼ିଥିଲି ପ୍ଲସ୍ ଟୁ କମ୍ପ୍ଲିଟ୍ କରି ଏ ପ୍ଲସ ଥ୍ରୀ ପାଇଁ ଆଡମିସନ କରିଥିଲି ବ ପ୍ରୋବ୍ଲେମ ହେଲା ଟିକେ ଆଉ ପଢି ପାରିଲିନି ଆଉ
ଓହୋ ଏବେ ପଢୁନାହାନ୍ତି ଏବେ ତ ପୁରା ମାଗଣା ହେଇଯାଇଛି ପିଜି ପର୍ଯ୍ୟନ୍ତ ପାଠ ପଢିବା ଟା
ହଉ ଦେଖିବା ଆଉ ଆଗକୁ କଣ ହଉଛି
ହ ଆରାମ ସେ ପାଠ ପଢି ପାରିବଲେ ଡିାନ୍ସରେ ପଥାନ୍ତି ଡିଶ୍ଟାନସେ ଇଗନୋର ଆପଣ ମୁଁ କାଲି ଇଗନୋରରେ ଆଡମିସନ କରିକି ଆପଣ ବର୍ଷକୁ ଥରେ ଯାଇକି ପରୀକ୍ଷା ଦେଇକି ଆସିବି କରିବେ ଆପଣଙ୍କ ପାଖରେ ଯୋଉ କଲେଜ
ଆଜ୍ଞା ନାଇଁ ଆମର ପାଖ ହବନି ଏ ପଟେ
ଆଛା
ଦେଖିବା
ହୁଁ
ହେଇଛି ନୂଆଁ କି ତ ଅଛି ଆଗକୁ ଆଉ
ହଁ ଦେଖନ୍ତୁ ସୁବିଧା ସୁଯୋଗ ଦେଖିକି ଆପଣ କରନ୍ତୁ ଆଉ
ଆଜ୍ଞା
ଆଉ ବାବୁ କଣ କରନ୍ତି ଆପଣଙ୍କର
ସିଏ ଅଛନ୍ତି ଆମର ଏ ଭୁବନେଶ୍ୱରରେ ଗୋଟେ ଜବ କରୁଛନ୍ତି
ଆଛା ଯାହା ହଉ ଭଲ ଆଉ ଆପଣ ଏବେ କଉଠି ସାଶୁ ଘରେ ନା ଭୁବନେଶ୍ୱରରେ
ନାଇଁ ନାଇଁ ଶାଶୁଘରେ ଅଛି
ଶାଶୁ ଘରେ ଅଛିନ୍ତି। ହୁଁ ଘରକୁ ବୁଲାବୁଲି କରିବାକୁ ଯାଇଚନ୍ତି।
ନାଇଁ ଯାଇ ପାରିନି ଟିକେ ଏବେ ଯିବାର ଅଛି ଆଉ
ହୁଁ ଯାଆନ୍ତୁ ବୁଲାବୁଲି କରିକି ଆସିବେ ଆଉ
ହଁ ଯିବା ଏ ଏଇ ଭିତରେ ଯିବାର ଅଛି ଆଉ ହଉ ଆପଣଙ୍କ ଆଡେ କଣ ସବୁ ଚାଷ ହରିବା କରାଯାଏ
ହଁ ଆମର ମୁଁ କହିଲି ଆମର ଆମର ସେଇ ହୁଏ କଲରା, କାକୁଡି। ଆ ଭେଣ୍ଡି, ଝୁଡଙ୍ଗ, ଜହ୍ନି
ଆଜ୍ଞା
ପୋଟଳ ଏମିତି ସବୁ ଏବେ ଲଗା ଲଗି ହେଇଛି
ଆଜ୍ଞା
ଲଗା ଲଗି ହେଇଛି ବାହାରିଲାଣିି କାକୁଡି, କଲରା, ଜହ୍ନହିଁ ଏଗୁଡା ସବୁ ଶୁଭ ହେଲାଣି
ଆଉ ଯୋଉ
ବାହାରିଛି ତାପରେ ଆଜ୍ଞା ହଁ ଆମର ଧାନ ବି ଲଗା ହୁଏ ତିନି ମାସେ ଧାନ
ଆଜ୍ଞା
ତିନି ମାସ ଧାନ ଲଗାହୁଏ ଲଗା ହେଇଛି ସେ ବାହାରିବ ଆଉ ତିନି ମାସ ଗଲେ ବାହାରିବ ଆଉ
ଗି
ହୁଁଁ ଆଉ ଆପଣ ସବୁ ରୋଷେଇ ଭାଷ ଜାଣିଛନ୍ତି?
ଆଜ୍ଞା ଜାଣିଛି
ଆଛା
ଭଲ ଲାଗେ ଚୁଲିରେ ଭଲେ ଭଲ ଲାଗେ ନା ଗ୍ୟାସରେ ଗଲେ ଭଲ ଲାଗେ।
ମତେ ମାନେ ମୁଁ ନିଜେ କରିବାକୁ ହେଲେ ଯଦି ରୋଷେଇ କରିବି ମତେ ଗ୍ୟାସ ରେ ରୋଷେଇ ଭଲ ଲାଗେ। ଚୁଲି ଟିକେ ଜାଳିକି ରୋଷେଇ କରିବାକୁ ଟିକେ ଅସୁବିଧା ହୁଏ।
ପରେ ଆପଣ ଜାଣିଥିବେ ଯାହାହେଲେ
ଆଗେଇ
ମୁଁ ବୋଲି ଆପଣ ଜାଣିଥିବେ ଯାହେଲେ ଟେଷ୍ଟ ଟା କୋଉଥିରେ ଭଲ ଆସିଥାଏ ଆଜ୍ଞା
ହଁ ଟେଷ୍ଟ କୁ ଚୁଲିରେ ରୋଷେଇ ବେଶୀ ଭଲ ସେ ଆସେ କିନ୍ତୁ ଗ୍ୟାସରେ ଯେହେତୁ ମୁ ନିଜେ ଜାଣିପାରେନା ଚୁ୍ଲିିରେ ଚୁଲିରେ କଲେ ଜାଳିବା ପାଇଁ ଗୋଟେ ଲୋକ ଦରକାର।
ଆଜ୍ଞା।
ଆଉ ସେଥିଲାଗି ମୁଁ ଆଉ ଚୁଲିରେ ମୁଁ ନିଜେ କଲେ ଚୁଲିରେ ଭଲସେ କରିପାରେ ନା।
ଗ୍ୟାସ ରେ ଟିକେ ଭଲସେ ରୋଷେଇ ଫୋସେଇ କରିଦିଏ ଭାତତ ଚୁଲିରେ ହେଇଯିବ ଠିକ। କିନ୍ତୁ ଆଉ ତରକାରୀ ଜିନିଷ ଗୁଡା ଗ୍ୟାସ ରେ କରିବାକୁ ପଡେ ଆଉ।
ହଁ ହଁ ହ।
ଆପଣଙ୍କୁ କୋଉଥିରେ ଭଲ ଲାଗିବ?
ଉଁ ମତେ ତ ଭଲ ଲାଗେ ଚୁଲିରେ ବଟ ମୁଁ ଚୁଲି ମତେ ଏତେ ଲଗେଇ ଆସିନି ତ ଆମର
ହୁଁ। ହୁଁ।
ଆଜ୍ଞା।
ଆପଣଙ୍କ ବାପଘରେ କୋଉଥିରେ ରଛି ମାନେ ଚୁଲି ରେ ନା
ନାଇଁ ଚୁଲିରେ ତ ଆମର ସେଠି ହୁଏନି ତ ଗ୍ୟାସ ର ହୋଇଥାଏ ବେଶି ଆଉ ଯଦି ଆମର ସରିଯାଇଥର ଗ୍ୟାସ୍ ସ ଚୁଲିରେ ହୋଇଥାଏ ଆଉ।
ଛ ଆପଣ ଆଡେ କଣ ଚାଷବାସ ହୁଏ ନା ହୁଏନି?